ଏ।
କଣ କରିବା ବଇଛି ଆଉ କଣ କରିବା ଆଉ ଆଉ କଣ ଖବର ତମର।
ଆଉ ଖ ଖବର ସବୁ ଭଲ ସବୁ ଆଉ। ଆପଣଙ୍କର ସେଠି ପ୍ରସିଦ୍ଧ କଣ ଯେମିତି ପୂଜା ପର୍ବ ମାନେ ସେଠି ସେଆଡେ ପ୍ରସିଦ୍ଧ କଣ?
ପ୍ରସିଦ୍ଧ ଆମ ଗାଁରେ ହଉଛି ଗଣେଶ ପୂଜା ହେଲା ଗଣେଶ ଗଣେଶ ପୂଜରେ ଆମର ମେଢ଼ କଣ୍ଟ୍ରଷ୍ଟ ମେଢ଼ ଚାଲେ ତାପରେ ଡିଜେ ଫିଜେ ବି ଆଣନ୍ତି କଣ୍ଟେଷ୍ଟ ବି ବହୁତ କରନ୍ତି। ହେଲା ଆଉ ଭୋଜି ଭାତ ଭଲ ମନ୍ଦ ସବୁ ଗି ଛି ହୁଏ ମାନ ଯୋଉ ମାନେ ଡେକୋରେସନ ବି ହୁଏ ହେଲା। ଆଉ ଯେଉଁ ମୁଁ କହିଲି ତମ ଗାଁ ରେ ପ୍ରସିଦ୍ଧ ସେମିତି କିଛି ଅଛି କି?
ଓ ହୋ ଆମର ଏଠି ପ୍ରସିଦ୍ଧ ହଉଛି ଗଜଲକ୍ଷ୍ମୀ ପୂଜା। ଆଉ ଗଜଲକ୍ଷ୍ମୀ ପୂଜାରେ ବହୁତ ଲୋକ ବି ଆସନ୍ତି ବହୁତ ଭିଡ ହୁଏ। ବହୁତ ବାହାରୁ ଲୋକ ବି ଆସନ୍ତି। ଆଉ ତାପରେ ଠାକୁରଙ୍କ ଦର୍ଶନରେ ବି ସେଇଭଳିଆ ସଆମର ବି ଆଉ ଭଲ ବି ଲାଗେ। ସେଇ ଯୋଉ ମୁହୂର୍ତ୍ତଟା ଥାଏ ଯୋଉ ଲୋକ କୁହନ୍ତି ଗହଳି ତା ଠାକୁରଙ୍କ ଦର୍ଶନ ତାପରେ ସେଠି ପୂଜା ପର୍ବରେ ବଢିଆ ଭଲ ବି ଲାଗେ ତାପରେ ଲୋକ ବି ବହୁତୁ ହୁଅନ୍ତି ଭିଡ଼ ତାପରେ ଠାକୁରଙ୍କୁ ଦର୍ଶନ ବି ଟିକେ କରିବାକୁ ବହୁତ କଷ୍ଟ ହୁଏ। ତାପରେ ବି ଯାହା ହୁଏ ସେଇଟା ଭଲ ଲାଗେ ବୁଲାବୁଲି ମଜା ମସ୍ତି କରିକି। ଭଲ ଖିଆ ଖି କରିକି ବୁଲାବୁଲି କରିକି ମୋତେ ଭଲ ଲାଗେ।
ଆଉ ତମ ଗାଁ ରେ ରଥଯାତ୍ରା କେମିତି କଣ ହୁଏ?
ଅ ରଥଯାତ୍ରା ଆହୁରି ବଢିଆ ହବ ରଥଯାତ୍ରା ବି ଭଲ ହୁଏ। ଆଉ ରଥଯାତ୍ରା ପାଖରେ ବି ଲୋକ କୁହନ୍ତି ବହୁତ ତାପରେ ଆମର ପାଖ ଜାଗା ଗାଁ ଗାଁ ସେଠି ବି ସବୁ ଅଲଗା ଅଲଗା ସବୁ ରଥ ହୁଏ ତା ପରେ ସେ ବି ଠାକୁରଙ୍କ ଦର୍ଶନ କରେ ସେ ଗୋଟେ ମଜା ଲାଗେ ଆଉ ଜଗନ୍ନାଥ ଠାକୁର ମାନେ ସେ ବଡ ଠାକୁର ସେତ ମଜା ବହୁତ ବଢିଆ ଲାଗେ ସେ ଠକୁରଙ୍କୁ ଦର୍ଶନ ଆଉ ସେ ଯୋଉ ଠାକୁରଙ୍କର ଆସିର୍ବାଦ ଥାଏ ଭଲ ଲାଗେ ଦର୍ଶନ ବି ଆଉ ଆପଣଙ୍କ ସେଠି କଣ ଅଛି ଏମିତି ରଥଯାତ୍ରା ହୁଏ ପାଳନ କରାଯାଏ।
ଆମ ଗାଁ ରେ ତ ଏମିତି ମାନେ ଛୋଟ ରଥ ଛୁଆ କରନ୍ତି ହେଲା ଗାଁଟା ଯାକ ବୁଲାନ୍ତି ଏମତି ରଥକୁ ଠାକୁର ପୂଜା କରନ୍ତି, ସମସ୍ତେ ଘର ଘରେ ବି ପୂଜା କରନ୍ତି ମାନେ ନେଇକି ଦକ୍ଷିଣା ଫକ୍ଷିଣା ଦିଅନ୍ତି ବି ଠାକୁରଙ୍କୁ। ହେଲା ଛୋଟ ଛୁଆ ଯେହେତୁ କରନ୍ତି ନା କିଏ ଖୁସିରେ ଶହେ ପଚାଶ ଏମତି ଦିଅନ୍ତି। ସବୁ ଗାଁଟାଯାକ ରଥ ଛୋଟ ରଥ କରିକି ଠାକୁରଙ୍କର ବୁଲାନ୍ତି ଆଉ ତାପରେ ରୋଡ ପାଖରେ ବି ଯାଇକି ଠିଆ ହୁଅନ୍ତି। ମାନେ ଛେକନି ମାନେ ଲୋକ ଆଗଙ୍କୁ ଦଶ କୋଡିଏ ଯିଏ ଯାହା ଖୁସିରେ ଦେଲା ଭଗବାନଙ୍କୁ। ହେଲା। ଏଇ ସବୁ ଚାଲେ ଆଉ ଆମ ଗାଁ ପାଖରେ ଦି କିଲୋମିଟର ଖଣ୍ଡେ ହବ ସେଠି ରଥ ମାନେ ବଡ ରଥ କରନ୍ତି। ଗାଁଟା ଆଙ୍କ ତାଙ୍କର ବି ପୂଜା ପର୍ବ ଭୋଜି ଭାତ ସବୁ କରନ୍ତି। ଆମେ ବି ବୁଲିବାକୁ ସେଠିକି ଯାଉ। ରଥ ବି ଯୋଉ ରଥ ଦଉଡି ଟାଣୁ ବି।
ହୁଁ ଆଉ ସ ସିଆଡେ ସବୁ ଶୀ ଶୀତ ଋତୁରେ ସବୁ କଣ ସବୁ ହୁଏ, କଣ କେମିତି ସବୁ ପାଳନ ମାନେ ଶୀତ ଋତୁରେ ସବୁ ହୁଏ ସବୁ?
ଶୀତ ଋତୁରେ ଶୀତଋତୁ ବହୁତ କିଛି ଫାଷ୍ଟ ହେଲା ସକାଳୁ ଉ ଉଠିିବ ମାନେ ଉଠିବାକୁ ମନ ହବନି ଏତେ ଶୀତ ହୁଏ ଯେ ପୁରା ଭୟାନକ ପୁରା ଶୀତ ଆଉ ଶୀତ ଦିନେ ଫସଲ ଫସଲ ତ ପ୍ରାୟ ଏତେ ହେଇପାରେନି। ବହୁତ କିଛି ବି ମାନେ ମରିଯାଏ ଗଛ ବୃଛ ହେଲା। ଆଉ ମୁଁ କହିବା ମୁଁ କହିଲି ତମ ଗାଁରେ ରଜ ପର୍ବ କେମିତି କଣ ପାଳନ୍ତି?
ଅ ଆମର ଏଠି ରଜ ପର୍ବ ବଢିଆ ଧୁମଧାମ ରୂପେ ପାଳନ କରାଯାଏ। କାହିଁକିନା ଆମର ଏଠି ପା ଞ୍ଚଟା ଗାଁ ଲାଗିକି ରହିଛି, ଅଲଗା ଅଲଗା ଗାଁ ସବୁ ଆଉ ଯେହେତୁ ଅଲଗା ଅଲଗା ଗାଁ ର ସବୁ ଅଲଗା ଅଲଗା ବିଭିନ୍ନ ପ୍ରକାର ସବୁ ରଜ ପାଳନ କରନ୍ତି। ସମସ୍ତେ ବୁଲାବୁଲି କରନ୍ତି। ମସ୍ରି କରନ୍ତି ଭଲ ଲାଗେ, ଆଉ ସେ ଜାଗାରେ ସବୁ ଯୋଉ ଖେଳଟା ହୁଏ ଯୋଉ ରଜ ସହିତ ଯୋଉ ଖେଳଟା ହବ ଆଉ ସେଇଟା ବି ଦେଖିବା ପାଇଁ ଭଲ ଲାଗେ ତାପରେ ଲୋକ ବି ଭୋଉତୁ ହୁଅନ୍ତି ଦେଖନ୍ତି ମଜାମସ୍ତି ହଉ ଆଉ ଖାଇଆ ପିଇବା ସବୁ ଦୋକାନ ଫୋକାନ ସବୁ ଭଲ ମନ୍ଦ ବି ସବୁ ଗାଁରେ ସବୁ ପଡେ। ଆଉ ଏଇ ସବୁ ମଜା ମସ୍ତି ସବୁ ଭଲ ଲାଗେ ଲୋକ ବି ହୁଅନ୍ତି ତାପରେ ଆଉଁ ଆମେ ଅଲ୍ ହଁ।
ତମେ ରଜକୁ କୁଆଡେ ବୁଲି ଯାଇଥିଲ ଏଇ ବର୍ଷ ରଜେରେ କେ ତେ କଣ ବୁଲିଲ କେତେ କଣ ମଜା ମସ୍ତି କଲ?
ମାନେ ରଜରେ ତ ସେମିତି ସବୁବେଳେ ତ ଉଁ ଆଁ କାମ ହାମ ରହୁଚି। ତାପରେ ବି ଗୋଟେ ରଜ ଯେହେତୁ କିଏ କାମ ବି ବନ୍ଦ କରିକି ଆମେ ଆମ ନିଜ ଗାଁ ଆଉ ଅଲଗା ଗାଁରେ ବି ବୁଲିିବାଲିକି ଦେଖା ଦେଖି କରିକି ସାଙ୍ଗମାନଙ୍କ ସହିତ କିଛି ବୁଲାବୁଲି କରିକି ମଜାମସ୍ତି କରିକି ଦେଖି ଗାଁ ସବୁ ଅଲଗା ଅଲଗା ଗାଁକୁ ଯାଇଁକି ବୁଲିକି ଆଉ ତମ ସେପଟେ କଣ କେମିତି ରଜ? ତମର ସେପଟେ କଁ କେମିତି ରଜ ସବୁ।
ଏଇ ବର୍ଷ ରଜେରେ ତ ମୁଁ ମୋର ଥାଏ ବି ସିପ୍ଟ ଡିଉଟି ଥାଏ। ଆଉ ସକାଳୁ ଉଠିଲି ଫାଷ୍ଟ ଆମ ବ୍ୟାରେଗେ ଆଗେରେ ଗୋଟେ ଶିବ ମନ୍ଦିର ଅଛି। ସେଠି ଟିକେ ବାବାଙ୍କୁ ଟିକେ ଦର୍ଶନ କରିଦେଲି ସକାଳୁ ଉଠିକି ଗାଧେଇ ପାଧେଇକି। ତାପରେ ମୁଁ ଆଉ ମୋର ଦିଟା ସାଙ୍ଗ ବାଇକି ଦିଟା ଧରିକି ଭାରଲୁ ଯିିଆ ପେଇଁ ଟିକେ ବୁଲିଆ ପେଇଁ। ତାପରେ ଏ ଆଗରେ ଗୋଟେ ଏଇଠୁ ପାଞ୍ଚ ଛଅ କିଲୋମିଟର ହବ ଗୋଟେ ପାର୍କ ଅଛି ସେ ପାର୍ କୁକୁ ଗଲୁ ଟିକେ ବୁଲାବୁଲି କଲୁ ଏଠି ବି ବୋହୁତ ଲୋକ ହେଇଥିଲେ ସେ ପାର୍କରେ ବୁଲା ପରେ ହେଠୁ ସାରଲୁ ତାପରେ ଆଉ ଗୋଟେ ଶିବ ମନ୍ଦିର ଉଁ ସେଇଠୁ ବେଶ୍ କି ଦି ଚାରି କିଲୋମିଟର ଖଣ୍ଡେ ହବ। ସେଠି ଗୋଟେ ଶିବ ମନ୍ଦିର ଥିଲା ମାନେ ପୋଖରୀ ଚାରିପଟ ମଝିରେ ଶିବ ମନ୍ଦିର ବୋଟ୍ ଫୋଟ୍ ବି ପଡିଚି ଯିଆ ପେଇଁ ବୁଲାବୁଲି କରିବା ପେଇଁ। ଗଲୁ ଟିକେ ଖେଳା ଖୁଳି କଲୁ ତାପରେ ଓପରେ ବି ବୋହୁତ ଭିଡ ଲାଗିଛି ମାନେ ଦୋଳି ଫୋଳି ପଡିଚି ନା ସବୁ କିଛି ଉଁ ଭିଡ ବି ଲାଗିଥିଲେ ଦେଖ୍ ଖା ଦୁଖି ଟିକେ କଲୁ ଦୋଳି ବି ବୋହୁତ ଟିକେ ଖେଳଲୁ ଘଣ୍ଟେ ଦି ଘଣ୍ଟା ଘଣ୍ଟେ ଦୋଳି ଖେଳଲୁ। ତାପରେ ଆସିଲୁ ବୁଲାବୁଲି କରି ଟିକେ ଗୁପଚୁପ ଉପଚୁପୁ ଖାଇ ତାପରେ ଆସିଲାଳୁକୁ ତ ହେତେବେଳେ ହେଇଗଲାଣି ବାରଟା ସାଢେ ବାରଟା। ତାପରେ ବି ସିପ୍ଟି ଡଉଟି ଥାଏ ସେଦିନ ମୋର ଆଉ ଟୋଟାଲ ତ ଭଲ ହିଁ ଲାଗିଲାନି ଯେହେ ତୁ ରଜଟା ଘରକୁ ବି ଯାଇ ପାଇଲିନି। ଟିକେ ବୁଲିବା ପେଇଁ ଆଉ ମନ ବି ଭଲ ଲାଗିଲାନି ଜମା। ତାପରେ ଉଁ ଯୋଉ ଗଲି ବି ସିପ୍ଟି ବି ସମସ୍ତେ ରଜ ପାଳୁଥାନ୍ତି। ଯେତବେଳେ ଡିଉଟିରେ ଥିଲି ମାନେ ସେତେବେଳେ ମନଟା ଭାରି ଦୁଃଖ ହଉଥିଲା। ତା ପର ଦିନ ମୋର ଏ ସିପ୍ଟି ଥାଏ ଏ ସପ୍ ଟି ସାରିକି ଫିଣି ଘରକୁ ଗଲି ଗାଁରେ ରଜ ତିନ ଦିନ ହୁଏ ନା। ସେକେଣ୍ଡ ରଜ ଦିିନ ଟିକେ ଗାଁରେ ବୁଲାବୁଲି କଲି ଆଉ ତାପରେ ମୋର ଗାଁରେ ବି ତିନ ଚାରିଟା ସାଙ୍ଗ। ମୁଁ ମିଶିକି ଗଲୁ କପିଳାସ ମନ୍ଦିର ବୁଲିଆ ପେଇଁ ଟିକେ। କପିଳାସ ଗଲୁ ବାରବାଙ୍କିରେ ଟିକେ ବସା ଉଠା କଲୁ। ଅଧଘଣ୍ଟେ ଖଣ୍ଡେ ତାପରେ ପୁରା ଓପରକୁ ଗଲୁ। ସୀତା ଏନ୍ତୁଡିଶାଳ ପର୍ଯ୍ୟନ୍ତ ଗଲୁ ଟିକେ ବୁଲାବୁଲି କଲୁ। ବାବାଙ୍କୁ ଦର୍ଶନ କରିକି ସେଠି ସୀତା ଠାକୁରୁଙ୍କୁ ତାଙ୍କ ମନ୍ଦିର ଯୋଉ ହେଇଚି ସେଇଠି ଠାକୁରଙ୍କୁ ଟିକେ ଦର୍ଶନ କରି ତାପରେ ଫିଣି ରିଟନ୍ ଆସିଲୁ। ଆସିକି ଅଧଘଣ୍ଟେ ଖଣ୍ଡେ ସିଆଡେ ଫିଣି ତଳେ ବୁଲାବୁଲି କଲୁ। ତାପରେ ସେ ତଳେ ଯୋଉ ଝରଣା ଫରଣା ଅଛି ସିଆଡେ ବି ଟିକେ ଗଲୁ ବୁଲାବୁଲି କରିବା ପେଇଁ ବୁଲି ବୁଲାକି ତ
ଯୋଉ ଏ ଏଥର ଯୋଉ ଆ ଆଉ ଏଥର ଯୋଉ ରଥଯାତ୍ରା ଆସୁଚି ପୁରୀ ପୁରୀରେ ଯୋଉ ରଥଯାତ୍ରାକୁ ଆସିବ ଯିଏ ଆସିବ ମାନେ ଏଥର ଘର ଲୋକଙ୍କ ସହିତ ଯିବାର ଅଛି
ହୁଁ ହୁଁ ଭଲ କଥା ଟେ ପଚାରିଚ। ମନ ତ ଅଛି ଯିବାର କିନ୍ତୁ ସେଦିନ ତ ଡ୍ୟୁଟି ଥିବ କି ନାହିଁ କହିପାରିବିନି ଭାବିଚି ବି ପୁରୀ ଅବଶ୍ୟ ଭଗବାନଙ୍କୁ ନ ଡାକିକି ନ ଯାଇ ପାରିଲେ ନାହିଁ କିନ୍ତୁ ଆମ ପାଖରେ ଏଟି ଆଠ ଦଶ କିଲୋମିଟର ମିଟର ଭିତରେ ବଡ ରଥ ବି ହୋଉଚି ରଥ ପ୍ରୋଗ୍ରାମ। ଆମର ମାଇନ୍ସି ଏରିଆ ଜାଣିଥିବ ଶୁଣିଥିବ ମାଇସିର ରଥ ଯାତ୍ରା ହୁଏ ହେଲା ସେଇଟିକି ଯିବାର ପ୍ଲାନିଂ ଅଛି ଯୋଉ
ଏଟା ଯେହେତୁ ଏଟା ବର୍ଷକର ଥରେ ରଥଯାତ୍ରା ହୋଉଚି। ପୁଣି ପୁରୀରେ ଏଇଟା ଗୋଟେ ଠାକୁରଙ୍କର ଯ ବଡ ଠାକୁରଙ୍କର ରଥଯାତ୍ରା ହୋଉଚି। ସବୁଥର ଠାକୁର ଭକ୍ତ ଯାଆନ୍ତି ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ଏଥର ଠାକୁର ନିଜେ ଆସୁଚନ୍ତି ଭକ୍ତ ମାନଙ୍କ ପାଖକୁ ଦର୍ଶନ କରିବେ ବୋଲି। ସବୁ ଲୋକ ସବୁ କେତେ ଲୋକ ସବୁ କୁଆଡୁ କଣ ବାହାରୁ ସବୁ ଆସୁଚନ୍ତି ଦେଖିବା ପାଇଁ କି ତ ତଥାପି କିଛି ଗୋଟେ ମାନେ ଭାବିଥିବେ କି କଣ ନା ସେ ଘର ଲୋକ ସେଟି ଯିବାର ସେ କି ଭଲ ମନ୍ଦ ଠାକୁରଙ୍କୁ ବଡ ଠାକୁରଙ୍କୁ ଦର୍ଶନ
ହୁଁ ମନ ତ ଅଛି ପୁରୀ ଯିବାର ଜାଗାକୁ ଦର୍ଶନ କରିବା ପାଇଁ ରିସେଣ୍ଟଲି ବି ଯାଇଥିଲି ଦି ତିନି ମାସ ତଳେ ପୁରୀ ଯାଇଥିଲି ବୁଲିକି ଆସିଥିଲି। ଆଉ ମନ ତ ଅଛି ରଥ ଯାତ୍ରାକୁ କେବେ ଯିବାକୁ କିନ୍ତୁ ଏତେ ଭିଡ ରଥଯାତ୍ରାରେ ହୁଅନ୍ତି ଯେ ସେଇଥିପାଇଁ ଟିକେ ମାନେ ଯିବାକୁ ମାନେ ଫ୍ୟାମିଲି ନେଇକି ଯିବ ମାନେ ବୋହୁତ ରିକ୍ସ ନା। ସେଥିପାଇଁ ଭାବିଚି ଭଗାନକୁ
ବି ବେ ଭିଡ ବି ହବାଟା ବି ସେଟା ବି ଇଏ ଠିକି। କାହିଁକି ନା ବର୍ଷକରେ ଥରେ ବଡ ଠାକୁରଙ୍କର ଯେହେତୁ ଏଇଟା ରଥଯାତ୍ରା ହୋଉଚି। ମାନେ ଦୁନିଆରୁ କୋଉଠିକର କୋଉଠିକର ଲୋକ ସବୁ ଆସୁଚନ୍ତି ଦର୍ଶନ କରିବେ ବୋଲି। କେତେ ଭିଡ କେତେ ଗଳି କେତେ ଜାମର ଠାକୁରଙ୍କୁ ଦର୍ଶନ କରିବାକୁ ପଡେ ସେଟା ଠାକୁରଙ୍କ ଡୋରି ଯେତେବେଳେ ଲାଗେ ସେ ଟା ମାନେ ଆପେ ଆପେ ହିଁ ସେଟା ଠିକ ହେଇଯାଏ ପଳେଇ ଯିବା ପାଇଁ ସେଇଟା ହେଇଯାଏ ଆଉ ଯେ ହେତୁ ସେଟା ଗୋଟେ ବଡ ଠାକୁର ଆଉ ଲୋକ କୁଆଡୁ ନାହିଁ କୁଆଡୁ ତାଙ୍କର ଦର୍ଶନ ନ କଲେ ଲୋକ ରହିପାରନ୍ତିନି ଆସନ୍ତି ଦେଖନ୍ତି ବୁଲନ୍ତି ଗୋଟେ ରଥଯାତ୍ ତ୍ରା ଯେହେତୁ ଗୋଟେ ବୁଲାବୁଲି କରି ମଜାମସ୍ତି କରି ଠାକୁରଙ୍କୁ ଦର୍ଶନ କରି ଭଲରେ ଜାଆନ୍ତି ସବୁ। ଆଉ ଆଉ ଆଉ ଏବେ ହଁ। ହଁ ହଁ ବୋହୁତ ଭିଡ ହୁଏ ଲୋକଙ୍କର ବୋହୁତ ଗହଳି। ମାନେ ନର୍ମାଲ ଦିନରରେ ଯେଦି ଏତେ ଭିଡ ହୋଉଚି ଆମେ ଠାକୁରଙ୍କ ଦର୍ଶନ କରିବାକୁ ପଡୁଚି ତାହେଲେ ରଥଯାତ୍ରା ଦିନ ଲୋକ କୁଆଡେ ନାହିଁ କୁଆଡେ ଲୋକ ସବୁ ଆସନ୍ତି ଭିଡ ତ ବୋହୁତ୍ ହୁଏ ମାନେ ଲକ୍ଷେ ଲକ୍ଷ ଲୋକଙ୍କର ମାନେ ଭିଡ ଥାଏ ସେତେବେଳେ ତା ତା ଭିତରେ ବି ଯଦି ଠାକୁରଙ୍କର ଯଦି ଆଶୀର୍ବାଦ ଥାଏ ତାହେଲେ ଡୋରି ଥାଏ ଭଲ ଭାବରେ ଠାକୁରଙ୍କର ଦର୍ଶନ ହୁଏ ଆଉ ଭଲରେ ଲୋକ୍ କଣ ଭଲ ଫ୍ୟାମିଲି ସହିତ ଭଲ ଠାକୁରଙ୍କୁ ମାଗିକି ଭଲ କଥା ସବୁ ଠାକୁରଙ୍କୁ ମାଗିକି କହିକି ତାର ଭଲରେ ପୁଣି ଘରକୁ ସବୁ ଯାଆନ୍ତି ଫେରି ଯାଆନ୍ତି ପୁଣି।
ଏଇ ବର୍ଷ ଯିବାର ପ୍ଲାନିଂ ଅଛି ନା ନାଇଁ ତମର ମାନେ ରଥଯାତ୍ରାକୁ ବୁଲି ଠା ଜଗାକୁ ଦର୍ଶନ କରିବା ପାଇଁ।
ତି ନିହାତି ମୁଁ କିଛି ଅ ଛି ମୁଁ ଘରେ ବି କହିଚି କି ବୋଉ ଆଉ ଆମେ ସବୁ ଯିବା କି ଠାକୁରଙ୍କ ଦର୍ଶନ କରିବା କାଁକି ଆମେ ଯାଇପାରୁନେ ଆଉ ନିହାତି ଆମେ ଏଥର ଚେଷ୍ଟ ଚା କରିବା କି ଠାକୁରଙ୍କୁ ଆମେ ଡାକୁଛେ ଯେହେତୁ ବଡ ଠାକୁର। ଆଉ ରଥଯାତ୍ରାରେ ଗଲେ ହଉ ଭଲ ଲାଗିବ ଘର ମାନଙ୍କ ସହିତ ଗଲେ ହଉଚି ଭଲ ଲାଗିବ ବୁଲାବୁଲି ଠାକୁରଙ୍କୁ ଦର୍ଶନ ସେ ଟା ଗୋଟେ ମାହୋଲ ଟା ଗୋଟେ ମଜା ମସ୍ତି ଥାଏ ଟା ଭଲ ଲାଗେ ସେତେବେଳେ।
ହୁଁ ମୁଁ କହିଲି ଆଉ ରଜାକୁ ପିଠା ପଣା କଣ ଭୋଜି ଭାତ ସାଙ୍ଗସାଥି କଣ ମଜାମସ୍ତି କେତେ କଣ କଲ?
ହଁ ମଜା-ମଜାମସ୍ତି ତ ବହୁତ ହୁଏ। ଉଁ ଖାସ କରି ଗାଁ ରେ ତ ସେ ଯୋଉ ମଜାମସ୍ତି ସେ ଗୁରା ଆଉ କୋଉଠି ନ ଥାଏ। ତା ପରେ ସାଙ୍ଗ ପିଲା ସବୁ ସାଙ୍ଗ ଯୋଉ ଡାକନ୍ତି ଭଲ ହୁଅନ୍। ତା ପରେ ଯୋଉ ଘରେ ଯୋଉ ପିଠା ପିଠି ଯୋଉ ହେଇଥିବ ଖାଇବ। ତା ପରେ ଯୋଉ ସାଙ୍ଗ ଦି ତିନି ଜଣ ସହିତ ଯୋଉ ସାଁ ସାଙ୍ଗ ରେ ଯୋଉ ସାଙ୍ଗ ସହିତ ଯୋଉ ବୁଲାବୁଲି କରିବ। ଅଲ୍ ଅଲଗା ଗାଁ କୁ ଯିବ କି ସେ ଗାଁ ରେ ଅଲଗା କଣ ଦେଖିବ ର ସବୁ ଭଲ କିଛି ନି ଅଲଗା ଅଲଗା ନିଜ ନିଜ ଗାଁରେ ସବୁ ଅଲଗା ଅଲଗା ପ୍ରକାର ଅଲଗା ଗାଁରେ ଥାଏ ଅଲଗା ନିଜ ଗାଁରେ ବି ଅଲଗା ଥାଏ। ସବୁ ପ୍ର୍ରକାର ବୁଲାବୁଲି ମଜା ମସ୍ତି ସେ ଯା ଗୋଟେ ଖୁସି ଲାଗେ ୱେ ଭଲ ଲାଗେ ସେଟା।
ଆଉ ତମ ଗାଁ ରେ ଆଉ ମନ୍ଦିର ଫନ୍ଦିର ମାନେ
ମନ୍ଦିର ମନ୍-ମନ୍-ମନ୍ଦିର ବହୁତ ଠାକୁର ଅଛନ୍ତି ମା କଣ୍ଠେଶ୍ଵରୀ ଠାକୁର ଆମ ଘର ପାଖରେ ଅଛନ୍ତି। ଯୋଉଟା କି ଆମ ଗାଁ ରେ ଆମର ଠାକୁର ବହୁତ ଲୋକ ଆମର ସେଠି ପୂଜା କରନ୍ତି ଠାକୁର ପୂଜା ପାଆନ୍ତି। ତା ପରେ ଆମର ଶିବ ମନ୍ଦିର ବି ଅଛି। ଆମର ତା ପରେ ଅଛି ଆମର ହନୁମାନ ମନ୍ଦିର ବି ଅଛି ଗାଁ ରେ ଆମର ଚାରି ପାଞ୍ଚଟା ମନ୍ଦିର ଅଛ ଅଛି। ଆଉ ସେଇଠି ସବୁ ଭଲ ପୂଜା ମାନେ ପୂଜା ପର୍ବର ସେଠି ବି ଲୋକ ହୁଅନ୍ତି। ପୂଜା ପର୍ବ ବି ଭଲ ଲାଗେ ଭଲ ହୁଏ ସବୁ। ଆଉ ସେଟା ଗୋଟେ ଖୁସି ମାଲ ଥାଏ କି ଗୋଟେ ଭ ଲାଗେ ସେ ପୂଜା ପର୍ବ ହେଲେ ଗୋଟେ ରହିବା ସାମିଲ ହେଲେ ଭଲ ଲାଗେ। ହଁ ଆଉ ଏ ଥର ବର୍ଷାରେ ଏଥର ବର୍ଷା ଋତୁରେ ମାନେ କଣ ଇଚ୍ଛା ହଉଚି କି କଣ କରିବା ପାଇଁ ବର୍ଷା ତ ପୁରା ଲାଗି ରହି ଚି।
ବର୍ଷା ତ ଏମିତି ଲାଗି ରହିଛି। ହଁ ବର୍ଷା ତ ଏମିତି ଲାଗି ରହିଛି କୁଆଡେ କିଛି ଯାଇ ହଉନି। ଡିୟୁଟିରେ ବି ରିସେଣ୍ଟଲି ଥିଲି। ଏଇ ଘଣ୍ଟା ପୂର୍ବରୁ ଏମିତି ବର୍ଷା ହେଲା ଯେ ପୁରା ନନଷ୍ଟପ ଘଣ୍ଟା ଟା ଖଣ୍ଡେ ପୁରା ଲାଗ ଲାଗି ରହିଲା ବର୍ଷା। ବର୍ଷା ଛାଡିବାର ହିଁ ନା ନେଲାନି ତା ପରେ ଭାବିଥିଲି ଯିବି ଟିକେ କୁଆଡେ କଣ ଖାଇ ପିଇ କିି ଆସିବି ବୋଲି। ଆଉ ତ କିଛି ହେଇପାରିଲାନି କ୍ୟାଣ୍ଟିନ ରୁ ଶୁଖିଲା ବରା ଚା ତା ମଗେଇଦେଲି ଆଉ କଣ କରିବି ଖାଇ ପିଇକି ବସିଚି ଡିୟୁଟି ରେ ଆଉ।
ଯାହା ହଉ ଗୋଟେ ବ ବର୍ଷାକୁୁ ଦେଖିକି ଯାହା ହଉ ଗୋଟେ ୱେ ଗୋଟେ ଗୋଟେ ଆଡଜଷ୍ଟ ହେଇଗଲା। ତା ପରେ ଇଏ ଯୋଉ ବର୍ଷା ଯୋଉ ହଉଚି ତୁହା କୁ ତୁହା ଯୋଉ ବର୍ଷା ହଉଚି କୁଆଡ କୁ ଭଲ ମନ୍ଦ ବାହାରିକି ଯାଇ ହଉନି କୁଆଡେ ଟିକେ କୁଆଡେ ବୁଲି ବିି ହଉନି କି ଭଲ ମନ୍ଦ ବାହାରେ ବି ରହିବି ହଉନି। ଆଉ ବର୍ଷାକୁ ତ ତୁହା କୁ ତୁହା ପୁରା ଲାଗି ରହିଚି ଦିନ ମାନ ଲାଗି ରହିଚି। ଆଉ ଯାହା ହଉ ତମ ସହିତ କଥା ହେଇକି ମତେ ବି ବହୁତ ଭଲ ଲାଗିଲା ଧନ୍ୟବାଦ।
ହଁ।
ଖୁସି ଲାଗିଲା ଆଉ ଆଗକୁ ଏଇଭଳିଆ କଥା ବି ଜାରି ରହିବ ମୁଁ ଭାବୁଛି ଭଲ ଲାଗିବ। ଆଉ ଯାହା ହଉ ଖୁସି ଲାଗିଲା କଥା ହେଇକି ଖୁସି ଲାଗିଲା। ଆଉ
ହଉ ଆଉ ଆଉ ରହୁଚି ହଉ ଭାଇ ରହୁଚି ଆଁ? ନେଷ୍ଟ ଟାଇମ କଲ୍ କରିବ କଥା ହେବା ଆଉ କେତେବେଳେ ଫାଙ୍କା ମିଳିଲେ ଆଉ।